ରଥଯାତ୍ରା ହଉଛି ଯିବୁ ଦେଖି?
ହଁ ଯିବା କୋଉଠି କହିଲ ଆମ ଗାଁରେ ତ ହଉଛି।
ହଁ।
ତମର ସିଆଡେ ହଉଛି କି? ଓହୋ। ହଁ ଚାଲୁନ ଦେଈ ହେରିକା ତ ସବୁ ଆସଛନ୍ତି ସବୁ ଯାଆନ୍ତେ ବୁଲିକି ଆସନ୍ତେ ଭଲ ହୁଅନ୍ତା।
ହ ହୋ ଚାଲୋ।
ହୁଁ ଯୋଉ ହଉଛି ଆ ବସ ରେ ଗଲେ ତ ଆମେ ହଇରାଣ ହବା ଆ ଗୋଟେ ଗାଡି କରିକିଗଲେହେରି ଭଲ ହୁଅନ୍ତା ନହେଲେ ଟ୍ରେନରେ ଯାଆନ୍ତେ ତମେ କଣ କହୁଛ କୋଉଥିରେ ଯିବା?
ହଁ।
ଟ୍ରେନରେ ହଁ ଟ୍ରେନରେ ଗଲେ ଆମେ ସମସ୍ତେ ଘର ଲୋକ ସମସ୍ତେ ମିଶିକି ଯାଆନ୍ତେ ବୁଲି ବୁଲାକି ଦି ତିନି ଦିନ ରହିକି ଦେଖି ଦୁଖିକି ସବୁ ସ୍ନାନ ପୂର୍ଣ୍ଣିମା ସୁନାବେଶ ସବୁ ପୁରା ଦେଖି ଦୁଖେଇକି ଆସନ୍ତେ। ନା କଣ କହୁଛ?
ହଁ ଟିକେଟ୍ କରିବାକୁ ପଡ଼ିବ ନା ଆଉ କନଫର୍ମ ଆଉ।
ଟ୍ରେନ ଟିକେଟ ସେଥିରେ କିଛି ନାହିଁ ମ ଅଳ୍ପ ବାଟ ତମେ ଜେନେରାଲରେ ପଳେଇଲେ ଆରାମସେ କଣ ଟିଟି କଣ ଦେଖୁଛି ଜେନେରାଲରେ ପଳେଇବ ଆମେ ଏବେ ଯୋଉ ଯାଇଥିଲୁ ଆଉ ଏବେ ଯୋଉ ଆମେ ସବୁ ମାମୁ ଘର ଲୋକ ସବୁ ଯୋଉ ଯାଇଥିଲୁ ଆମେ କଣ ଟିକେଟ କରୁଛୁ କି ଗଲା ବେଳେ ଖାଲି ଟିକେଟ କରିଦେଇଥିଲୁ ଜାଣିିନଥିଲୁ ନା ଟ୍ରେନରେ ଫାଷ୍ଟ ଟାଇ ପାଇଁ ଯାଉଥିଲୁ ସେଥିପାଇଁ ଟିକେଟ କରିଦେଇଥିଲୁ ଯେ ଏତେ ଟିକେଟ କିଛି ମାନେ ଦେଖା ଯାଉନି ଜେନେରାଲରେ ସମସ୍ତେ ଯାଉଛନ୍ତି ତ ସେମିତି ପଳଉଛନ୍ତି ଶୁଭୁନି।
ଟିଟି ଧରିିବ ଟିକେଟ ନକଲେ।
ନାଇଁ ମୁଁ ଟିଟି କଣ ଆସୁଛି ଚେକିଂ କରିବା ପାଇଁ। ତିନି ଘଣ୍ଟା ଲାଗୁଛି ପହଞ୍ଚିବା ପାଇଁ।
ଆମେ ଆମେ ଆମେ ଚାରି ଜଣ ଆମ ମମି ବାବା ଭାଇ ମୁଁ ଚାରିଜଣ ତମେ ଚାରିଜଣ ନା ତମେ ବଉ ବଡବାବା ଆଉ ଦେଇ ଘର ପାଞ୍ଚ ଜଣ ଜାକ ଏମିତି ସବୁ ମିଶିକି ହବ ଟୋଟାଲ କୋଡିଏ ଜଣ ଭଳିଆ ଆଉ କୋଡିଏ ଜଣ ଭଳିଆ ଗଲେ ରୁମ ବୋଧେ ଚାରିଟା ଦେବେ ନା କଣ ପାଞ୍ଚ ଜଣଙ୍କୁ ଗୋଟେ ରୁମ୍ ତ ରୁମ ବୁକ୍ କରିଦିଅନ୍ତେ ସେମିତି ହ ରୁମ ସାଙ୍ଗେ ସାଙ୍ଗେ ମିଳିବ ରମରେ କିଛି ନାଇଁ ଆମେ ଫାଷ୍ଟ ଏଠୁ କଲ୍ କରିକି ବୁଝିଦବା ରୁମ ବୁକ୍ କରିଦବା ଆଡଭାନ୍ସ ଦେଇକି
ହୁଁ।
ଆଡଭାନ୍ସ ଦେଇକି ବୁକ୍ କରିଦେଲେ ରହିଯିବା ଆରାମସ କିଛି ନାହିଁ ଚାରି ପାଞ୍ଚ ଦିନ ରହିକି ଆସିବା ଆଉ
ହଁ ଗୋଟେ ଜାଗା ଯିବ ନା ଅଲଗା କୁଆଡେ ପୁଣି ଯିବ?
ହଁ ଆମେ ଫାଷ୍ଟ ଏବେ ତ ଠାକୁର ଇନା ଅଣସର ଘରକୁ ପଳେଇବେି ଏଇନା ତ ଆମେ ଆଉ ଗଲେ ଦେଖିପାରିବାନି ତ ମୁଁ ଭାବୁଛି ଆଉ ପନ୍ଦର ଦିନ ଖଣ୍ଡେ ଗଲେ ଆମେ ଯାଆନ୍ତେ ଏଁ ଧର ସେଇ ପନ୍ଦର କୋଡିଏ ଆଡକୁ ବାହାରିଲେ ସେଠି ଏଁ ଟିକେ ରହିଛିି ଠାକୁର ସେ ପୁରା ତାଙ୍କର ସୁନାବେଶ ବାହାରେ ପୁରା ରହିବେ ମଣ୍ଡପରେ ଯୋଉ ମାନେ ତାଙ୍କର ଇଏରେ ସେଠି ସୁନାବେଶ ହେବେ ତାଙ୍କର ଗାଧୁଆ ହବ। ଯୋଉ ସବୁ ଯାହା ବି ହବ ସେ ସବୁ ଦେଖନ୍ତେ ତାପରେ ରଥଯାତ୍ରା ଟିକେ ଦେଖିକି ଅଁ ରଥଫଥ ଟିକେ ଟାଣିକି ଅଭଢା ଭଢା ଖାଇକି ଆସନ୍ତେ ଆଉ ଭଲ ଲାଗନ୍ତା ଆଉ। ନା କଣ କହୁଛ ତମେ?
ହଁ ଅଭଡା ଫଭଡା ଖାଇକି ଆସିବ ନା ଆଉ। ତାପରେ ଆଉ କୁଆଡେ ଗୋଟେ ଜାଗା ଯିବ କି ଆଉ କୁଆଡେ ଟିକେ ବୁଲିଗଲେ ହବ ନା ଆଉ।
ଆଉ ଯଦି ସେମାନେ ସମସ୍ତେ ହଁ ସେଠି ଆଉ ଗୋଟେ ଅଛି। ଛି ରାମ ମନ୍ଦିରଟେ ଅଛି ଆଉ ମାତା ମଠ ଅଛି। ଆଉ ମାନେ ପୁରୀ କଥା ହଉଚି ଆଉ ହଉଚି ଆମର ଗୁଣ୍ଡିଚା ମାଙ୍କ ମନ୍ଦିର ଅ ଛି ସେଠିକି ବି ଚାହିଁଲେ ଆମେ ଯାଇପାରିବା। ହଁ ଗଲେ ବୁଲିକି ଭଲସେ ଆସନ୍ତେ ଯେ।
ଆଉ କିଏ ଯିବ?
ଆଉ ଦେଖିବା ପଚାରିବା ଦେଇ ହେରିକାଙ୍କୁ ପଚାରିବା ଜିଜୁଙ୍କୁ ପଚାରିବା। ଏଁ ସିଏ ତ ପୁଅକୁ ନେଇକି ଯିବା ପାଇଁ ରାଜି ହଉନଥିଲା ଦେଖିବା ପଚାରିବା ଯଦି ରାଜି ହବ। ତାହେଲେ ଯିବା ସମସ୍ତେ ଆଉ।
ଯିବ ଖାଲି ବୁଲି ଦେଇକି ପଳେଇ ଆସିବ ନହେଲେ ଏପଟେ ଆଉ କୁଆଡେ ଯିବ ସେ ମନ୍ଦିର
ହଁ ନହେଲେ ହଁ ସେଟା ବି ହୁଅନ୍ତା ଭଲ ହୁଅନ୍ତା ମନ୍ଦିର ଫନ୍ଦିର ମନ୍ଦିର ଟିକେ ବୁଲିକି ଆସନ୍ତେ। ଏବେ ତ ଆମର ବି ଏଇଆଡେ ଦେଖୁ ଆମ ଗାଁରେ ତମେ ଜାଣିନ କି ଆସିନ ତ ଦେଖିନ ଆଉ। ବଢିଆ ସେ ରଥ ପୁରା ମାନେ ବଢିଆ ଏଥର ସୁନ୍ଦର କରିଚନ୍ତି ସବୁ ବର୍ଷ ଅପେକ୍ଷା। ଏ ବର୍ଷ ଟିକେ ରଥ ଟା ବଢିଆ ସେ କରିଚନ୍ତି ଆଉ ହଉଚି ଯୋଉ ବାଇଶି ପାହାଜ ପୁରା ହେଇଚି ମନ୍ଦିର ଟା କମ୍ପ୍ଲିଟ ହେଇନି ଆର ବର୍ଷକୁ ମନ୍ଦିର କମ୍ପ୍ଲିଟ ହେଇଯିବ। ବଢ଼ିଆ ସେ ଆର ବର୍ଷଠୁ ରଥଯାତ୍ରା ତ ଏଇଠୁ ବଢିଆ ସେ ହବ ଆମ ଗାଁ ରେ ଆଉ।
ଖାଲି ଗୋଟେ ଜାଗା ବୁଲିକି ଆସିବ ଅଲଗା କୁଆଡେ ଟିକେ ବୁଲିକି ଯିବ ନା ଆଉ ପୁଣି ଆଉ।
ତମେ କହୁନ ଆଉ କଣ ଜାଗା ମୁଁ ତ ମୁଁ ତ ଜାଣିନି। ତମେ ଯଦି ଜାଣିଚ କହୁନ କଣ?
ଦଶ ପନ୍ଦର ଦିନେ ଡେଟ କଉଦିନ ଫିକ୍ସ ପୁଣି?
ଆ ଡେଟ ସମସ୍ତିଙ୍କୁ ଆଜି ପଚାରିଦବା। ହୁଁ ସମସ୍ତେ ଯୋଉଦିନ ଟିକେ ଫ୍ରି ରହିବେ।
ପୁଣି ଏଠୁ ଅଲଗା ଜାଗା ଯାଇକି ହେଟୁ ଟେ ବସିବାକୁ ପଡିବ।
ହଁ ସେଇଆ।
ଯାହେଲେ ବି ଟିକେଟେ ଗୋଟେ କରିବାକୁ ପଡିବ। ସ କୋଡିଏ ଜଣ ଗଲେ ପନ୍ଦର ଜଣଙ୍କର ଟିକେଟ କରିବାକୁ ପଡିବ। ହ
ହୁଁ ଜଣ ଷାଠିଏ ଟଙ୍କା ହେଲେ ପାଆଁଶ ଟଙ୍କା ଭିତରେ ଟ୍ରେନ୍ ଟିକେଟ ହେଇଯିବ। ତ ଆମେ ଏଇଠୁ ଟ୍ରେନ ଉମ୍ ବସ ରେ ପଳେଇବା ଜା ପୁରୁ କି ବା ଆମର ପାଖାପାଖି ଯୋଉ ଷ୍ଟେସନ ଆମେ ସେଇଠିକି ପଳେଇବା। କଲେ ସେଠୁ ଷାଠିଏ ଟଙ୍କା ଖଣ୍ଡେ ନେବେ ବୋଧେ ଟ୍ରେନ୍ ଟିକେଟ ଟା।
ତାଙ୍କର
ହୁଁ ହଁ ଦେଖିଆ ତାଙ୍କୁ ବି ପଚାରିଦବା ମୁଁ ଆଜି ଟିକେ
କୋଡିଏ ତିରିଶ ଜଣ ଲୋକ ଗଲେ ହବ ଯାଇଁକି ଆରାମରେ ଯିବ ଦଶଟା ଖଟେ ରୁମ ନେଇଯିବ ବୁଲିବ।
ତାହେଲେ ଏମିତି ହେଲେ ଆମେ ଗୋଟେ ବସ୍ ଟେ କାହିଁକି ନ କରିକି ନାଇ ନାଇଁ ଏମତି ହେଲେ ଗୋଟେ ବସ୍ ଟେ କାହିଁକି ନ ନେଇକି ଯିବା? ନା କଣ କହୁଛ?
ଆଁ
ବସ୍ କଥା ମାନେ ଟ୍ରେନରେ ଯିବା ଅପେକ୍ଷା ଯଦି କୋଡିଏ ତିରିଶ ଲୋକ ଆମେ ଯିବା ଆରାମସ ଗେ। ଟେ ବସ ନେଇକି ଗଲେ ତ ଭଲ ହବ।
ବସ ରେ ଭଡା ଅଧିକ।
ଓହୋ। ଟ୍ରେନ ନାଇଁ ଆମେ ବି ଗଲେ ସେଠି ଅଟୋ ଫଟୋ ଏପଟ ସେପଟ ହେଇକି ଆମର ବି ସେଇ ଏକା ଖର୍ଚ୍ଚ ହବ। ହବନ କି?
ହ ହୋ
ଅଟୋ ତ ତମେ ଅଟୋ ତମେ ମଠୁ ମନ୍ଦିର ଯିବ ଦୁଇଶ ଟଙ୍କା ତମ ରୁମୁ ଠୁବିଚକୁ
ଗୋଟେ ଅଟୋରେ କଣ କୋଡିଏ ଜଣ ଧରିବେ ଯାହାହେଲେ ବି ଗୋଟେ ବଡ ଏ ଯୋଉ ଟ୍ରାଭେରା କରିବାକୁ ପଡିବ ନା ଆଉ
ନାଇଁ ଟ୍ରାଭେଲର ତ ସେଇଠି ମିଳୁନି କିନ୍ତୁ ମାନେ ମୁଁ କହୁଛି ନର୍ମାଲ ଯୋଉ ଅଟୋ କଥା ହେଲା ଅଟୋ ଟା ତମେ ଉ ମାନେ ଗୋଟେ ଅଟୋ ପାଞ୍ଚ ଜଣ ମିନିମମ୍ ଆଠ ଜଣ ଖଣ୍ଡେ ବସିପାରିବେ। ଆଠ ଜଣ ବସିଲେ ଦୁଇଶହ ଆଉ। ହବନ ଗେଞ୍ଜି ଗଞ୍ ହେଇକି ବ ପଡୁ ଯୋଉ ଆଉ କଣ ଏମିତି ବସିବାକୁ ଗଲେ ତ କମ୍ଫର୍ଟେବୁଲ ଦଶଟା ଖଣ୍ଡେ ଅଟୋ ଦରକାର ପଡିବ।
ହଁ।
ହୁଁ ସେଇଆ।
ସେଠି ରୁମ ରେ ରହିବ ସନ୍ଧ୍ୟା ବେଳେ ଖାଲି ବୁଲିଯିବା କଥା, ଆଉ ସନ୍ଧ୍ୟା ସକାଳେ ଯୋଉ ଖରା ହଉ ଯେତେ
ଖରା ବେଳେ ତ ବୁଲିବାନି ଆମେ ଗୋଟେ କଣ କରିବା କହିଲ ଏସିି ରୁମ୍ ପଚିଶ ଶ ଟଙ୍କା ଗୋଟେ ଦିନକୁ
ଆଉ ଏସିି ରୁମ ନବନି ଆଉ ପଇସା ପୁଣି ଏଇ ଯୋଉ ଗରମରେ କେମିତି ରହିବ?
ହଁ ସେଟା ବି ଠିକ କଥା।
ଏ ସି ରୁମ ଯାହାହେଲେ ଦିଇଟା ତିନିଟା ନେଲେ ହବ ଯାଇଁକି ସାତ ଜଣ ନଙ୍କ ରହିବେବଗୋଟେ ରୁମ ରେ।
ଏ ହବ ବେଡ ଦି ଦିଟା ଏସି ରୁମ୍ ବାଲା ଦେଲେ ସେ ବେଡ ଦି ଦିଟା ଦଉଛି ଗୋଟେ ଡବଲ ବେଡ୍ ବଡଟେ ଦଉଛି ଆଉ ଗୋଟେ ସିଙ୍ଗଲ ବେ ହଁ ତଳେ ଆରାମସ ସକାଳେ ସନ୍ଧ୍ୟାବେଳେ ପୁ
ବେଡସିଟ୍ ନେଇକି ଯାଇଥିବ ତଳେ ଶୋଇପଡିବ ସେଥିରେ କଣ ଅଛି।
ହଁ ହଁ। ହଉଛି ଯୋଉ ଆମେ ଯଦି ଯିବା
ତାରମନ
ଖଟ ରେ ଆରାମସ ବଡ ଖଟଟାରେ ଡବଲ ଖଟଟାରେ ପାଞ୍ଚ ଜଣ ଛଅ ଜଣ ଜାଗା ହେଇଯିବ ଆଉ ଯୋଉ ସିଙ୍ଗଲ ଖଟଟରେ ଦି ତିନି ଜଣ ଆରାମ ସେ ଜାଗା ହେଇଯିବେ।
ଆଉ ଆଙ୍କର କିଏ ଯିବ?
ହୁଁ ଦେଖିବା ତାଙ୍କୁ ପଚାରିବାକୁ ପଡିବ! ସେତ ତାଙ୍କର ତ ଡୁଟି ସେ ମନା କରୁଥିଲେ ସେ କହିଲେ ରଥଯାତ୍ରା ଇଏରେ ମୁଁ ଯାଇପାରିବିନି
ଆଉ ଆମେ ବୁଢାକୁ ନେଇଯାଉ ସାଥିରେ ବୁଢାର ଲୋକ ଟା ବୁଲି ବୁଲକି ଆସିବ।
ହଁ ଦେଖିବା ତାଙ୍କୁ କହିବା ସେ ଯାଇପାରିବେନି ବୋଧେ ଖାଇବା ପିଇବା ତାଙ୍କର ଏପଟ ସେପଟ ହବ ହୁଁ ଦେଖ ଖିଆ ଆଉ
ଦର୍ଶନ କରିଦେଇକି ପଳେଇ ଆସିବେ ବୁଢା ମଣିଷ ଆଉ କଣ।
ଆମେ ଯଦି ଦର୍ଶନ କରିବା, ଯଦି ଠାକୁର ଧର ମନ୍ଦିର ଭିତରେ ଥିବେ, ଆମେ ସନ୍ ସନ୍ଧ୍ୟା ବେଳକୁ ଯିବା ଦର୍ଶନ କରି ଜମା ସକାଳେ ଯିବାନି କାଁକନା ସକାଳେ ଗଲେ ଆମେ ଏକରେ ଦର୍ଶନ କରିପାରିବା। ଦୁଇରେ ବହୁତ ହଇରାଣ ହବ।
ହଁ
ଆମେ ଯୋଉ ଯାଇଥିଲୁ ସ ସକାାଳ ବେଳେ ଗଲୁ ଯେ ଆମେ ଯାଇନଥିଲୁ ଭାଇ ଗଲା ସକାଳ ବେଳେ ଯେ ଏତେ ଭିଡ଼ ସେ ଫେରିକି ପଳେଇଲା ଏଗାରଟା ହେଲା ଲାଇନରେ ସେ ଛିଡ଼ା ହେଇଥିଲା ସେ ଫେରିକି ପଳେଇ ଆସିଲା କହିଲା ମୁଁ ଆଉ ଦେଖି ପାଇଲିିନି ଆମେ ରାତିରେ ଯୋଉ ଗଲୁ ପୁରା ଫାଙ୍କାରେ ଖାଲି ଧାଇଁ ଧାଇଁ ଗଲୁ ଧାଇଁ ଧାଇଁ ଦେଖ
ଗରମ ଟା ହଉଛି ଜରସେ ଖରା ଏବେ?
ହଁ ସେଠି କୁଲର ଲାଗିଛି ସବୁ ମାନେ ଯୋଉ ବାରିକେଟ ଅଛି ସେ ବାରିକେଟ ରେ କୁଲର ଲାଗିଛି ମାନେ ସବୁ କୁଲର ଗୋଟେ ଗୋଟେ ଗୋଟେ ଗଟେ ସବୁ ଏମିତି ଥୋଇଛନ୍ତି। ଆଉ ମନ୍ଦିର ଭିତରେ ସବୁ ଉପର ସବୁ ଫ୍ୟନ୍ ଲାଗିଛି ଉପର ବଡ଼ ବଡ଼ ଫ୍ୟାନ ସବୁ।
ଉପରେ ଫାନ ପୋଲିସି ବାଲା ସେଠି ମୋବାଇଲ୍ ଫୋବାଇଲ୍ ଆଲାଉ ନଥିବ?
ନା ନା ମୋବାଇଲ୍ ଭିତରେ ଆଲାଉ ତ ନାହିଁ ଆଉ ମନ୍ଦିର ଭିତରେ ଆଉ।
ହୁଁ।
ଯଦି ତମେ ଧର ଏମତି ଏ ମାନେ ଇଏରେ ନେଇଗଲ ଅଜାଣତରେ କି ଧର କେହି ଜାଣିପାରଲେନି ତ ହେଟା କିଛି ନାହିଁ ଆଉ ସେମିତି ଦେଖେଇକି ତମେ ଫୋନ୍ ନେଇ ପାରିବନି କି ଅଦାର ବି ନେଲେ ଫଟ ଫଟ ଉଠେଇ ପାରିବନି।
କ୍ୟାମେରା ବି ଆଲାଉ ନାହିଁ?
ନା।
ଓ ହୋ।
ଆମେ ଯୋଉ ଏ
ପୋଲିସ ଧରିଲେ ମୋବାଇଲ ମୋବାଇଲ ର୍ୟାଗରେ ରଖିବାକୁ ପଡ଼ିବ।
ଆମେ ଯଦି ହବ ରୁମ ରେ ଫୋନ୍ ରଖିଦେଇକି ଯିବା ନହେଲେ ଏ ଫୋନ ନେଇଗଲେ ଜଣେ ଫାଷ୍ଟ ଦର୍ଶନ କରିକି ପଳେଇ ଆସିବ ସେ ସବୁ ଫୋନ୍ ଫୋନ୍ ଚପଲ ଫପଲ ସବୁ ବ୍ୟାଗ ଫ୍ୟାଗ୍ ସବୁ ଜଗିଥିବ ବାହାରେ ଆମେ ଆଉ ସବୁ ଯେତେକ ଯାଇକି ଦର୍ଶନ କରି ପଳେଇ ଆସିବା ଅଧା ଗଲେ ଅ ଅଧା ରହିବେ ଅଧା ପୁଣି ଆସିବେ ଆମେ ଯିବା ଆଉ, ଏମିତି କରିବା ଆଉ।